ବନ୍ଧୁ ଶୁଭ ରାତ୍ରି। ଆଉ ମୁଁ ଆପଣଙ୍କୁ ଏତେ ବିଳମ୍ବ ରାତିରେ ଯୋଗାଯୋଗ କରିବାର କାରଣ ଏହିଇକି ଯେ ମୁଁ ଆମ୍ ଆପଣଙ୍କ ପାଖରେ ମୋର ଅନେକ ଗୁଡିଏ କାମ ଅଛି। ବୁଝିପାଇଲେ ଏବେ ଯୋଉ ସରକାର, ନୁ ନୂତନ ପାଠ ବିଷୟରେ, ନୂତନ ନିୟମ ବାହାର କରିଛନ୍ତି ଆମ ପ୍ଲସ୍ ଥ୍ରୀ ପିଲାମାନଙ୍କ ଏମତି ଫିଲ୍ଡ ୱାର୍କ ବୁଝିପାରିଲେ ପଡ଼ିଆର କାର୍ଯ୍ୟ ବୁଝିପାରିଲେ?
ଆଜ୍ଞା।
ଯେଉଁ ପଡ଼ିଆ କାର୍ଯ୍ୟ ଆପଣଙ୍କର ସରିସାରିଲାଣି ଆପଣଙ୍କ ଉଚ୍ଚ ବିଦ୍ୟାଳୟରେ ବୁଝିପାରିଲେ
ଆଜ୍ଞା।
ଆପଣଙ୍କର ସରି ସାରିଲାଣି ଆପଣଙ୍କ ଉଚ୍ଚ ବିଦ୍ୟାଳୟରେ। ଆଉ ଅ ଆପଣ କେମିତି କଣ, ଆପଣ ଉଚ୍ଚ ବିଦ୍ୟାଳୟରେ କେମିତି କଣ ସେଇ କାର୍ଯ୍ୟ କଲେ। ପାଠ କାର୍ଯ୍ୟ କଲେ। ସରକାର କରିଥିବା ସେ କାର୍ଯ୍ୟଟା? ବୁଝିପାଇଲି
ଆଜ୍ଞା। ବନ୍ଧୁ ମୁଁ କହୁଛି
ବିଷୟରେ ମୁଁ ଆପଣଙ୍କୁ କହୁଛି ସେହି ବିଷୟରେ ମୋତେ ଟିକେ ମତାମତ ଦିଅନ୍ତୁ, ଯେ ମୁଁ ଆମ ଉଚ୍ଚ ବିଦ୍ୟାଳୟର ହୋଇଥିବା ସେଇ ପ୍ରକାର ସେଇ କାର୍ଯ୍ୟକୁ ମୁଁ ବହୁତ ଭଲ ଭାବରେ କରିବି। ବୁଝିପାରିଲେ?
ଆଜ୍ଞା ଆଜ୍ଞା। ବନ୍ଧୁ ବହୁ
ଭଲ ମାର୍କ ରଖ ରଖିକି ମୁଁ ଆଗକୁ ବଢିବି, ଆମ ବିଭାଗ କୁ ମୁଁ ଆଗକୁ ନେବି।
ଆଜ୍ଞା ବନ୍ଧୁ। ଆଜ୍ଞା ବନ୍ଧୁ। ମୁଁ କହୁଛି ଆମ ଯେମିତି କି ଯୁକ୍ତ ତିନିରେ, ଆପଣ ଏବେ ଯୁ କ୍ତ ତିନିର ଆମର ଚତୁର୍ଥ ପରୀକ୍ଷା ଯଉଟା ଥିଲା, ଚତୁର୍ଥ ବାର୍ଷିକ ପରୀକ୍ଷା ଯେଉଟା କୁ ଆମେ କହୁଛନ୍ତି। ସେଥିରେ ଗୋଟେ ଜିନିଷ ଯୋଗ କରାହେଲା କି ଆମକୁ ଅ ଆମର କଣ ମାନେ ଅ ପ୍ରକୃତରେ ଆମର, ଉଁ-ଉଁ ପ୍ରକୃତିରେ ଆମେ ଯେଉଁ ଜିନିଷ ଗୁଡ଼ାକ ଯେଉଁଟା କରିବା କଥା, ଆମେ
ହଁ।
ସେଇଟାକୁ ଅ କରି ପାରୁଛନ୍ତି କି ନାଇଁ ବୁଝିଲେ ମାନେ ଯେମିତି କି ଆମର, ଆମ ପାଖରେ ଯୋଉ ଜିନିଷ ଗୁଡାକ ଅଛି ଆମ ଭିତରେ ଯୋଉ ଗୁଣ ଗୁଡାକ ଅଛି। ସେଇ ଗୁରା କୁ ଆମେ ବାହାର ଲୋକଙ୍କ ସହିତ ମିଶିକି, ଏକାଠି ମିଶିକି କେମି ଏକାଠି କାମ କରିବା, ବୁଝିଲେ ସେଇଟା ହଉଛି ପ୍ରଥମ ଇଏ ତ ସରକାର ଯେହେତୁ ସେଇ ଜିନିଷକୁ ଆମକୁ କରିବାକୁ ଦେଇଥିଲେ। ତ ଆମେ ପ୍ରଥମେ ଆମେ ଉଚ୍ଚ ବିଦ୍ୟାଳୟରେ ଆମର ସବୁ ଯୋଉ ଛାତ୍ରୀ ମାନେ, ଆମେ ଯେହେ ତ ମୁଁ ଗୋଟେ ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଛି ଆମର ସବୁ ଛାତ୍ରୀ ମାନେ ମିଶିକରି ଗୋଟିଏ ସ୍ଥାନକୁ କୁ ଆମେ ଆମକୁ ଗୋଟେ ସ୍ଥାନକୁୁ ପଠାଯାଇଥିଲା। ଆଜ୍ଞା। ଯୋଉଠାରେ କି ଆମର ଦି ପ୍ରକାରର କାମ ଥିଲା। ବୁଝିଲେ ଦି ପ୍ର କାର କାମ ହଉଛି, ଗୋଟେ ଅ ପ୍ରଥମ କାମ ହଉଛି ଆମର, ଆମେ ତିରିଶ ଦିନ ଆମେ କାମ କଲୁ ତିରିଶ ଦିନରୁ ପନ୍ଦର ଦିନ ଆମେ ବାହାରକୁ ଯାଇକି ଉଁ ପ୍ରତିଟି ଗାଁରେ ବୁଲି ବୁଲିକି ଆମେ କାମ କରୁଥିଲୁ। ପ୍ରତିଟି ଗ୍ରାମର ଅ ପ୍ରତିଟି ଘରେ ଗୋଟିଏ ଗ୍ରାମର ପ୍ରତିଟି ଘରେ ବୁଲି ବୁଲିକି ଆମେ ସମସ୍ତେ ମାନେ ସେଇ ଘରେ ଯୋଉ ମାନେ ସବୁ ଝିଅ ମାନେ ହୁଅନ୍ତୁ। କିମ୍ବା କୌଣସି ପାଠ ନ ପଢିକି ଅଧାରୁ ରହି ଯାଇଥିବା ପିଲାମାନେ ହୁଅନ୍ତୁ। ସେମାନଙ୍କ ସାଙ୍ଗରେ ଆମେ ଯାଇକି ଯୋଗାଯୋଗ କରୁ। କଥାବାର୍ତ୍ତା କରୁ ଆଜ୍ଞା।
ଥିଲା ଆଦିବାସୀ ମାନ ଯୋଉମାନେ ମାନେ ଯଉ ଗ୍ରାମକୁ ରାସ୍ତା ନାହିଁ, ଯୋଉମାନେ ପାଠ ପାଠ ପଢି ପାରନ୍ତିନି ସେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
ଆଜ୍ଞା।
ସେନ୍ତି ବହୁତ ବହୁତ କାରଣ ଥିଲା ଆମେ ପଚାର ତାଙ୍କୁ ବହୁ ବିଲୁ ଏଇ ପ୍ରକାର ସବୁ ଆପଣଙ୍କୁ ଅନ୍ୟ କିଛି ଟ୍ୟାକ୍ସ ମିଳିଲା ଆମକୁ ଅନ୍ୟ କିଛି ଟ୍ୟାକ୍ସ ମିଳିଲା ଏଇପରି ଭାବେ ଆଉ ନାଇଁ।
ଆଜ୍ଞା ଆମର ଆଜ୍ଞା
ଆ ରେ କାର୍ଯ୍ୟ କରିଅଛୁ ଆଉ ଆମ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରିନାହୁଁ। ସେଇଥିପାଇଁ ମୁଁ ଆପଣଙ୍କୁ କହିଲି ଯେ ଏମିତି ଏଇ କାର୍ଯ୍ୟଟା କରି ଭଲ ଭାବରେ ଆମେ ମାର୍କ ଅଧିକା ରଖିପାରିବି। ଆଁ ମୋ ବିଭାଗ କ ମୁଁ ପ୍ରଥମେ ଆସିପାରିବି ବୁଝିପାରିଲେ।
ଆଜ୍ଞା ବନ୍ଧୁ ହଁ ସେମିତି ଯେମିତି କହିଲେ କି ଆପଣ ଚାହୁଁଚନ୍ତି କେମତି ଅଧିକରୁୁ ଅଧିକ ଆପଣଙ୍କର ନମ୍ବର ବଢେଇକି ରଖିବା ପାଇଁ ଆପଣ ଉଚ୍ଚ ସ୍ଥାନରେ ରହିବାକୁ ଚାହୁଁଚନ୍ତି। ସେଥିପାଇଁ ଆପଣଙ୍କୁ ଭଲରେ କାମ କରିବାକୁ ପଡିବ। ଆପଣଙ୍କର ଯୋଉ ବି ଆ ଆପଣ ଆପଣ ଯୋଉ ତାଙ୍କୁ ଫଳାଫଳ ଯୋଉଟା ଦେବେ ସେଇଟା ତା ଙ୍କୁ ସେଇ ମନଟା ଉଁ ତାଙ୍କୁ ସେଇଟା ଠିକ ଲାଗୁଥିବା ଦରକାର ସେଇ ଜିନିଷ ବୁଝିଲେ। ଅ ସେମିତି ଆ ଆପଣ ଯେମିତି କହିଲେ ଆପଣଙ୍କୁ ଆଦିବାସୀ ଜାଗାକୁ ପଠା ହେଇଥିଲା କି ସେମାନଙ୍କ ଙ୍କର ରାସ୍ତା ତାଙ୍କ ଘରକୁ ଯିବାକୁ ରାସ୍ତା ନାହିଁ ଗମନା ଗମନ ପାଇଁ ତାଙ୍କର ରାସ୍ତା ପତ୍ର ନାହିଁ ପାଠ ପଢିବାକୁ ବିଦ୍ୟାଳୟ ନାହିଁ ଅନ୍ୟ କୌଣସି ଏ ମାନେ ଡାକ୍ତରଖାନା ସେ ସବୁ ସୁବିଧା ନାହିଁ। ସେମାନେ ଉପଭୋଗ କରିପାରୁନାହାନ୍ତି। ତ ସେଇ ସବୁ ଜିନିଷ ଆମ ମାନେ ଆମେ ଯୋଉ ଜାଗା ପ୍ତ କୁ ଯାଉଥିଲୁ। ଆମର ସେଇ ସବୁ ଅସୁବିଧା ବି ଥିଲା ବୁଝିଲେ। ଆମେ ବି ସେଇ ସବୁ ଜିନିଷ ସବୁ ବୁଝୁଥିଲୁ କିନ୍ତୁ ଆମର ଯୋଉ ଅସୁବିଧା ଥିଲା କି ଆମର ଆମକୁ କାମ ଦିଆ ହେଇଥିଲା। କି ଯୋଉ ପିଲାମାନୋନ ସବୁ ପାଠ ଛାଡିକି ବୁଲୁଛନ୍ତି ବର୍ତ୍ତମାନ ହଁ ଆଉ ସେମାନେ ନିଶା ଦ୍ରବ୍ୟ ଯୋଉମାନେ ସବୁ ଗ୍ରହଣ କରୁଚନ୍ତି, ସେମାନଙ୍କଠୁ ଆମେ ତାଙ୍କର ସବୁ ଅ ଗ୍ରହ ତାଙ୍କର ସବୁ ଯେତେ ସବୁ ଠିକଣା ଯାହା ସବୁ ତାଙ୍କର ନାମ ପତ୍ର ଠିକ କଣା ଯାହା ସବୁ ହବ, ଆମେ ସେମାନଙ୍କଠୁ ଆଦାୟ କରିକି ଆମେ ଯଉଁ ସ୍ଥାନରେ ଆମର ହଉଥିଲା ଆମର ଯୋଉଟା ଅଫିସ ଥିଲା ଯଉଟା
ହଁ ହଁ।
କହୁଚନ୍ତି ମୁଖ୍ୟ ଜାଗା ଯୋଉଟା, ସେଇଠି ଆମେ ନେଇକି ବି ଦଉଥିଲୁ ବୁଝିଲେ ତାଙ୍କ ଠିକଣା ଣା ଦଉଥିଲୁ ଯାହା ଦ୍ଵାରା କି ଆମର ସେ ଅଫିସ ମାଧ୍ୟମରେ ତାଙ୍କୁ କୌଣସି ସାହାଯ୍ୟ ମିଳିପାରିବ ବୁଝିଲେ, ହୁଁ। ତ ସେ ପିଲାମାନଙ୍କୁ ସମସ୍ତେ କଣ କରନ୍ତି ଏକାଠି କରକି ସେ ପିଲାମାନଙ୍କୁ ନେଇ କି ନିଶା ନିବାରଣ କେନ୍ଦ୍ରରେ ରଖନ୍ତି ଅ ଗୋଟେ ମାସ ପାଇଁ ରଖନ୍ତି।
କଣ କହୁଚି, ଆପଣ ଏଇ କଥା କହିଲେ ଆମେ ଯାଇଥିଲୁ ଆମେ ଯୋଉ ଯାଇଥିଲୁ କିଛି ଦିନ କାମ କରିବାକୁ ଆମେ ଅବଶ୍ୟ ଖରାବେଳେ ପଳେଇଯାଉଥିଲୁ ଆମେ ସକାଳୁ ସାତଟାରୁ ଆଠଟା ଭିତରେ ଯାଇକି। ତିନି ରୁ ଚାରି ଘଣ୍ଟା ବାହରେ କାର୍ଯ୍ୟ କରିକି ବା ଗ୍ରାମ ଗ୍ରାମ ବୁଲିକି ଖରା ବେଳେ ଆସିକି ଆମେ ଘରକୁ ପଳେଇ ଆସୁଥିଲୁ। ନିଜେ ଘରେ ଆସିକି ଧୁଆ ଧୋଇ ହେଇକି ଖାଦ୍ୟ ଖାଉଥିଲୁ। ଆଉ ଗୋଟିଏ ଦିନ ଆମର ଏମିତି ହେଲା ଯେ ଆମେ ଯାଇଥିଲୁ। ହୁଁ ଯେହେତୁ ଆମ ଢ଼େ ହେଇଗଲା ଆମ ସାର୍ ମାନେ ଗୋଟେ ମନ୍ଦିରରେ ଗୋଟେ ଭୋଜିର ଆୟୋଜନ କଲେ। ବୁଝିପାରିଲେ ଆମର ଯ ଶିକ୍ଷକ ଲୋକ ମାନେ ଭୋଜି ର ଆୟୋଜନ କଲେ ତିନି ଚାରି ଜଣ ଆମ ସହିତ ଯୋଉ ଶିକ୍ଷକ ଯାଇଥିଲେ ସେ କହିଲେ ଯେ ଆଜି ଛୁଆ ଆମେ ଗୋଟିଏରେ ଗୋଟିଏ ଘଟିକା ବା ଦୁଇ ଘଟା ଏହା ଭିତରେ ଆମେ ଗୋଟେ ଭୋଜି କରି ଖାଇବା ଏକ ମନ୍ଦିରରେ ମରୁଆ ଡାଲମା ଆଉ ଖଟା ଖ ଥିଲେ ଆଉ ଥଣ୍ଡା ଆଣିଥିଲେ ଆମ ସାର୍। ମାନେ ଶିକ୍ଷକ ଥଣ୍ଡା ଆଣିଥିଲେ ଆଉ ପାମ୍ପଡ଼ ଦୁଇ ଦୁଇଟା ଦେଇଥିଲେ ଆଉ ସାଲାଟ ଟେ କରିଥିଲେ ବୁଝିପାଇଲେ ଯେହେତୁ ଖରା ଦିନ ପୋକ ଭୋକ ଲାଗୁଥିବ ବୁଝିପାରିଲେ?
ଆପଣଙ୍କର ହ ହଁ ଆପଣ ବହୁତ ବଢିଆ ଆପଣଙ୍କର ଶିକ୍ଷକ ଆପଣଙ୍କୁ ସହଯୋଗ କରୁଥିଲେ ଏଇ କଥା ଟା ଶୁଣିକି ବହୁତ ଖୁସି ଲାଗିଲା ଆଉ ଦୁଃଖ ଅନୁଭବ ହଉଚି ମତେ ଏଥିପାଇଁ କି ଏ ଦିୟ ବ୍ୟକ୍ତିଗତ ଭାବରେ ମୁଁ କହିବାକୁ ଗଲେ ଆମର ଯିଏ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଆମର ଯିଏ ଥିଲେ। ଆମ ସହିତ ନଥିଲେ ସେମାନେ କେହି ବି ଯୋଉ ତିରିଶ ଦିନ ଯାକ ଆମ କା ଆମେ କାର୍ଯ୍ୟ କରୁଛୁ କେହି ବି ଆମ ସାଙ୍ଗରେ ନଥିଲେ ସେମାନେ ଆମେ ଏ ବହୁତ ଖରାରେ ଅତି ମାନେ ଅତିରିକ୍ତ ଖରା ମାନେ ଚାଳିଶ କି ଅ ଚାଳିଶ ମାନେ ଚାଳିଶ ତାପମାତ୍ରାରେ ଆଜ୍ଞା। ଚାଳିଶ ଡିଗ୍ରୀ ତାପମାତ୍ରାରେ ଆମେ ଝିଅ ମାନେ ବୁଲି ବୁଲିକି ଆମେ ଘର ଘର ବୁଲି ବୁଲିକି ଆମେ କାମ କରୁଥିଲୁ ତାହା ପୁଣି ସକାଳ ଦଶଟାରୁ- ସକାଳ ଦଶଟାରୁ ଦିନ ମଧ୍ୟାହ୍ନ ଦୁଇଟା ପର୍ଯ୍ୟନ୍ତ ନା କିଛି ଖାଇି କି ନା କିଛି ପିଇକି କେବଳ ଆମେ ନିଜ ହାତରେ ଯାହା ପାଣି ଫାଣି ଯାହା ଧରିକି ଯାଇଥାଉ ଆମେ ତାକୁ ପିଉ। ଆଉ କିଛି କିଛି ପିଲା ଅ ଅଛନ୍ତି ଯୋଉ ମାନେ ଆମର ଛାତ୍ରୀ ଅଛନ୍ତି ଯୋଉମାନଙ୍କର ମୁଣ୍ଡ ବୁଲାଏ ସେମାନେ ରାସ୍ତାରେ ପଡିଯାଆନ୍ତି ଆମେ ସେମାନଙ୍କୁ ମଧ୍ୟ ଅ ମାନେ ଯେ ତାଙ୍କୁ କିଛି ଚିକିତ୍ସା କରୁ ଯାଇକି ଗୋଟେ ଘରେ ରଖୁ ତାଙ୍କୁ ଟିକେ ପବନ ଫବନ ଦଉ ଏମିତି ଆମର ଅସୁବିଧା ହେଇଯାଇଛି କିନ୍ତୁ ଆମକୁ ସେତେବେଳେ କେହି ବି ନଥିଲେ ଯିଏକି ଆମକୁ ସାହାଯ୍ୟ କରିବେ କିମ୍ବା ସହଯୋଗ କରିବେ।
ସେଇଟା ଆପଣ ଶିକ୍ଷକ ଶିକ୍ଷୟତ୍ରୀ ଭୁଲ ଏଟା ଅନ୍ୟ କାହାର ଭୁଲ ନୁହେଁ। ଆପଣ କହିବା କଥା ମୋ କହିବା କଥା ଯେ ସମସ୍ତେ ସମସ୍ତେ ଶିକ୍ଷକ ଶିକ୍ଷୟ ସମାନ ନୁହେଁ। ସିଏ ଶିକ୍ଷକ ଶିକ୍ଷୟତ୍ରୀ ନିଜ ପଇସା ଖର୍ଚ୍ଚ କରି ଆମକୁ ଖାଦ୍ୟ ଦେଲେ। ଆମ ସହିତ ମଧ୍ୟ ଯାଇଥିଲେ ଯେହେତୁ ଆମ ଛୋଟ ଛୁଆ ଆମେ କିଛି ଜାଣିନାହୁଁ। ଆମକୁ ମଧ୍ୟ ପ୍ରଶ୍ନ ଦେଇଥିଲେ କିଛିଟା ଆମେ ନିଜେ ମଧ୍ୟ କିଛି ପ୍ରଶ୍ନ ତିଆରି କରିକି ସେ ଲୋକମାନଙ୍କୁ ବା ସବୁ ଗ୍ରାମ ବୁଲଛୁ ସମସ୍ତଙ୍କୁ ପଚାରୁଥିଲୁ ବୁଝିପାରିଲେ ସେ ପଚାରିକି ସେ ତାଙ୍କ ଉତ୍ତର ଆମେ ଗ୍ରହଣ କରିକି ଏକ ଖାତାରେ ନୋଟ୍ କରି ଲେଖୁଥିଲୁ। ନୋଟ୍ କରି ଲେଖିଥିଲୁ ଆଉ ସେଇ ନୋଟ୍ କରି ଲେଖିଥିବା ଖାତା ଆମେ ବହୁ ଦିନ ପରେ ହେଲା କେ ବା କିଛି ଦିନ ପରେ ଆମର ଗୋଟେ ପରୀକ୍ଷା ହବ ସେଇଥିରେ ଆମେ ତାକୁ ଉତାରିବୁ ବୁଝିପାରିଲେ।
ଆଜ୍ଞା ଆଜ୍ଞା ଯାହା ବୁଝ ଆପଣ ଯୋଉଟା କହିଲେ ମୁଁ ବୁଝୁଛି ସେଇଟା ଆମର ବି ହବ। ବ ଆଉ ହଁ କଣ ମୁଁ ଯୋଉଟା କହୁଥିଲି କି ଆମର ପନ୍ଦର ଦିନ ଆମେ ବାହାରକୁ ଯାଇ କାମ କରୁଥିଲୁ ଆଉ ପନ୍ଦର ଦିନ ଆମର ମୁଖ୍ୟ ଗୃହ ଭିତରେ ହିଁ ଆମର କାମ ଥିଲା ବୁଝିଲେ ଆମେ ସେ ଯୋଉ ମୁଖ୍ୟ ଗୃହରେ ଆମେ ଯୋଉ କାମ କରୁଥିଲୁ ସେଇଥିରେ ଆମର କାମ ଥିଲା କଣ କହିଲେ? ଆମର ମାନେ କେଉଁଝରରେ କେଉଁଝର ର ଯୋଉ କେଉଁଝର ଯେହେତୁ ଗୋଟେ ଜଙ୍ଗଲ ଜାଗା ଆଉ ଗୋଟେ ପାହାଡିଆ ଜାଗା ସେଠାକାର ଲୋକମାନେ ଆଉ ସେଠିକାର ଗାଁ ର ସ୍ତ୍ରୀ ଲୋକ ମାନେ କୌଣସି ପ୍ରକାର ସୁବିଧା ସୁଯୋଗ ସେମାନେ ପାଉନାହାନ୍ତି ବୁଝିଲେ। ତ ଆମେ ଯେଉଁ ଅଞ୍ଚଳରେ ଆମେ ଯୋଉ ଗୃହରେ କାମ କରୁ ସେଠାକାର ଲୋକମାନେ ଯିଏ ସବୁ ବୁଝିଲେ ସେମାନେ ଯାଇଁକି ସେଇ ଗାଁ ର ସ୍ତ୍ରୀ ଲୋକ ମାନଙ୍କ ଠାରୁ ଅସୁବିଧା ବୁଝିକି ଆସନ୍ତି ଆସିଲେ ସେମାନଙ୍କର ଯୋଉ ଯୋଗାଯୋଗ ନମ୍ବର ଥାଏ ଯୋଗାଯୋଗ କରିବା ପାଇଁ ଯୋଉ ଫୋନ ନମ୍ବର ଥାଏ। ସେ ନମ୍ବର ଆଣିକି କାହାକୁ ଖାତାରେ ରଖିଥାନ୍ତି ସେଇ ନମ୍ବର ଗୁଡାକୁ ଆମେ କଣ କରୁ କଲ କରୁ।
କହୁଛି ଠିକି। କେତେବେଳେ
ଆଜ୍ଞ ଆଜ୍ଞା ବନ୍ଧୁ।